ହୁଁ, କଣ କରିଥିଲୁ?
ଏ ରୋଷେଇ ସାରିକି ଆସିଲି। ଦୋକାନ ଆଡେ ଟିକେ ବସିବି ବୋଲି ଆଉ।
ଏ ହଁ ହଁ ହଁ ହୋଉ। ଝିଅ ସ୍କୁଲ୍ ଯାଇଛି?
ହଁ, ସେ ସ୍କୁଲ୍ ଯାଇଛି। ସକାଳୁ ବର୍ଷା ଜୋରେ ହୋଉଥିଲା। ତା ବାବା ରେନିକୋଡ଼ ପିନ୍ଧେଇକି, ନେଇକି ଛାଡିକି ଆଇଚନ୍ତି ଆଉ।
ଉୁଁ ହୁଁ, ନୟାଗଡରେ ବର୍ଷା ହୋଉଛି?
ହଁ, ହୋଉଛି ନା। ଏ ଜୋରେ ନାହିଁ।, ଟିକେ ଟିକେ ହୋଉଛି ଆଉ।
ଆଉ ଲୁଗାପଟା କୋଉଠି ଶୁକୋଉଛୁ?
ଲୁଗାଗୁଡ଼ା ସବୁ ଆମ ବାରଣ୍ଡାରେ ଗୋଟେ ପ୍ଲାଷ୍ଟିକ୍ ଦଉଡ଼ି ଟାଙ୍ଗିଚି। ସେଥିରେ ଇଏ କରୁଛି। ଏ ଏଇ ବର୍ଷା ଦିନ ଖାଲି ଗନ୍ଧ।
ହଁ, ଆଉ ହବନି ହେରା। ଗମରା ଗନ୍ଧେଇବ ଆଉ।
ହଁ ପା।
ହୁଁ, ଆଉ କଣ କର? ଏ ତୁ ସ୍ପିନ୍ କରୁ କିଆଇ ନାଇଁ? ୱାସିଂ ମେସିନ ସ୍ପିନ୍ କରି ଶୁଖେଇ ଦଉଥିବୁ।
ହଁ, କରୁଛି ନା? ଆଉ ରୋଷେଇ?
ରୋଷେଇ ଏପର୍ଯ୍ୟନ୍ତ ଆରମ୍ଭ କରିନି। ଭାତ ଟା ହେଇଯାଇଛି, ମୋ ସାନ ଯା କରିଦେଇଛି। ଆଉ ବିରି ଚାଉଳ ଗଡଉଥିଲି, ବିରି ଚାଉଳ।
ଛାତ ଉପରେ ଭାତ କରୁଛ?
ଭାତ ହଁ, ଛାତ ଉପରେ। ମା ଲଗେଇଥିଲେ ଚୁଲି। ଯାଇକି ଭାତ ଟା ଚାଉଳ ପକେଇଦେଲା, ଏଇନା ଗାଳିକି ଆଣିଲା।
ଓହୋ, ଆଉ କାଠ କଉଠୁ ଆଣିଛ?
କାଠ ବା ନନା ହାଣିକି ଆଣିଥିଲେ। ଏଇ ଯୋଉ ସମୟରେ ସବୁ ଗଛ କଟା ହେଲା, ଏ ଆଣି
ହଁ ହଁ।
ରାସ୍ତାରେ ଯଉ ଗଛ ହେଇଥିବ, ନନା
ଆ ଗ ଗଛରେ ଆମ୍ବ ଅଛି ନା ସରିଗଲାଣି?
ସରି ଗଲାଣି ଆମ୍ବ, ସରିଗଲାଣି ପଣ ପଣସ ଅଛି, ଆରେ ପଣସ ଖାଇବୁ କିରେ? ପାଚିଲା ପଣସ!
ଏ ନାଇଁ, ସେଇଟା ଯୋଉଟା ଦେଇଥିଲ, ସେଇଟା କାଲି ଆମ ବୋଉ ଭାଙ୍ଗିକି ସାହିରେ ସମସ୍ତଙ୍କୁ ଦେଲେ। ଆମର ଗୋଡାଏ ମଞ୍ଜି ଛଡେଇକି ରଖିଲେ, ଖାଉନୁ? ପେଟ କାଟିବ ବୋଲି।
ଆଲୋ ଭଲ ମିଠା ଲୋ।
ହଁ, ମିଠା ବୋଉ କଣ ଖାଉଥିଲେ ଯେ ମୁଁ କଣ! ଦି ପିସ୍ ଖଣ୍ଡେ ଖାଇଛି, ଆଉ ବୋଉ ସାହିରେ ଦେଲେ ସମସ୍ତଙ୍କୁ ତାଟିଏ ନେଖାଁ।
ଓହୋ ନାଇଁ, ଆମେ ସିନା ଏରା ଖାଉନି, କିନ୍ତୁ ଏରା ବହୁତ ଗୁଡାକ ରୋଷେଇ ହେଲା ଯେ ସେଦିନ, ଯା କୁ ଫୋନ୍ କରି ଥିଲିଯେ, ସେ କହିଲା -ପଣସରେ ମୁଁ କରିଥିଲି ଚକୁଳି ପିଠା।
କେ ଜାଣି କଣ ଲାଗେ?
ମୁଁ କହିଲା, ଏରେ ଭଲ ତ କଣ ଲାଗେ ତ? ଆମେ ଆଉ ଟେଷ୍ଟ କରିନେ।
ପଣସ ତରକାରୀ ମୁଁ ଜାଣିଛି, ଆଉ ଏ ଚକୁଳି ପିଠା ଏଇରା କଣ?
ଆଲେ ନାଇଁ, ପଣସ କାକରା ବି କରିପାରିବ, ଜାଣିଛୁ ନା ନାହିଁ? ଯେମିତି ଆଣ ଆଣ ଜନ୍ତୁଚେ, ସେଇଥିରେ ଏମତି ଜନ୍ତିିକି ବଢିଆ କାକରା କରି ହବ ନା? ଶୁଣିଥିଲି ଥରେ।
ଦିନେ କରିକି ଦେବ।
ଉୁଁ, ହଉ ତାହେଲେ, ଯେ କଉ ଦିନ କରିବି। ପଣସ ନାଇଁ, ପଣସ ଆସିନି। ଗୋଟେ କଣ ତୋଳିଥିଲେ, କାହାକୁ ଦିଆ ହବ ନା କଣ?
ଏ ନାଇଁ ନାଇଁ, ମୁଁ କହିଲି ତମକୁ ପଣସରେ ମାନେ ଆସିବ ନା ଆସିବନି କାକେରା?
ଆଲୋ ମୁଁ କୌଣସି ଜିନିଷ ମୁଁ କହେନି ଆସିବନି ବୋଲି ଟ୍ରାଏ ତ କରିବା। ଆସିବନି କଣ ରୋଷେଇରେ ଏତେ ଦିନ ହେଲା ଏକ୍ସପୋର୍ଟ ହେଲାଣି ଆସିବନି। ୟୁଟ୍ୟୁବ। ୟୁଟ୍ୟୁବ ଆଲୋ ୟୁଟ୍ୟୁବ ପା ବପା ମା।
ସେ ୟୁଟ୍ୟୁବରୁ କଲେ ବି ତା ସ୍ଵାଦ ବାହାରୁନି।
ନାଇଁ ନାଇଁ ହବ ନା ହବନି କାହିଁକି ଏକ୍ସପିରିୟନସ ଅଛି। ଏ ଯୋଉ ୟୁଟ୍ୟୁବରେ ଦେଖିକି କେମିତି କାକାରା। ମୁଁ ଥରେ ଦେଖିଥିଲି ମୋ ଭଉଣୀ କରୁଥିଲା। ଅଟାରେ କାକରା। ଅଟା କାକରା। ହଁ ସେ ହଟାତ ଦିନେ ଏମିତି କଣ ଇଚ୍ଛା ହେଲା ନଡିଆ ଥିଲା ମା କହିଲା। ପିଠାପଣା ଟିକେ କରୁନରେ। ମୁଁ ଏଠୁ କଣ କଲି। ଆ ମୁଁ କହିଲି ଯାଉଛି ନହେଲେ କାକରା କରିଦେବି ହଟାତ ସେଇ ଦି ମିନିଟରେ ହେଇଠି ଜନ୍ତିଲି ହେଇଠି କୋରିଲି ସେଇଠି ଛାଣିଦେଲି। ମା କହିଲା ଆଲୋ ତୁ କେତେ ସମୟ ଭିତରେତୁ ସାରିଦେଲୁ କଣ ହେରା ତୋତେ। ପାଣି ଗରମ କରିଦବ ସେଠି ଗୁଜୁରାତି ଗୁଣ୍ଡ ପକେଇଦବ ଆଉ। ତେଜପତ୍ର ଟିକେ ପକେଇଦବ ଲୁଣ ଟିକେ ପକେଇଦବ ପକେଇଦେଇକି ଚାଖିବ ନା। ତାଖି ଦେଇକି ସେଠୁ ଅଟାକୁ ପକେଇଦବ। ଅଟାକୁ ଯନ୍ତିିକି ରଖିଦେଲୁ ଜନ୍ତିକି ରଖିଦବ। ତାପରେ ହେଠୁ ନଡିଆ କୋରା ଚିନି ଗୁଜୁରାତି। ଆ ଭାଜି ଭୁଜା ଦେଇକି ରଖିଦବ ଗୁଡ ଦେଇକି। ଆକୁତ ଯନ୍ତିଥିବ ଯୋଉଟାକୁ ତାକୁ କାକେରା ପରିଆ କରିକି ଗଢି ଦେଇକି ତାକୁ ତେଲରେ ଛାଣିବ ସରିଲା ଆଉ କେତେ ମିନିଟ। ଫଟାଫଟ। ଆଉ କଣ ଆଉ ତୁ କେମତି କଣ ହେଲଥ କନସସ୍ କେମତି କଣ ଯୋଗ ପ୍ରାଣାୟାମ କରୁଛୁ। ଚୁ ନା ବ୍ୟାୟାମ ଫ୍ୟାମ କରୁଛୁ ନା ନାଇଁ କିଛି କରୁନୁ।
ଏ କେତେବେଳେ ଟାଇମଯେ କରିବି।
ହଁ ସେଟା ତ ଠିକ କଥା କିନ୍ତୁ।
କିନ୍ତୁ ବାହାରି କରିବା କଥା ଟାଇମ କିଛି। ନହେଲେ ତ ରୋଗ ମାଡି ବସିଲାଣି ଆଉ ଖାଲି ତ ଗୋଡ ପିନ୍ଧୁଛି ଆଉ।
ହୁଁ ମୋର ଲୋ ମୋର ବି ଖାଲି ଗୋଡ଼ ବିନ୍ଧୁଚ଼ି ଶୋଇଲା ବେଳକୁ ଖାଲି ଗୋଡ଼ ଦିଟା ଖାଲି ଘୋଳି ହେଉଛି ଲୋ।
ହଁ ମୁଁ ଗୋଟେ ରଖିଛି ଗୋଡବନ୍ଧା ସେ ଯୋଉ। ବାନ୍ଧନ୍ତିନି ଯୋଉ ମେଡିକାଲ ମାନଙ୍କରେ ଡକ୍ଟର ମାନେ ଦିଅନ୍ତି ଫିତା।
ଓହୋ ଗରମ ପଟି ଯୋଉ ପଟି।
ହଁ ସେ ପଟି। ଗୋଟେ ମାଟିଆ କଲରର ପଟି ଗୋଟେ ନାଇଁ। ଆମକୁ ସେରା ବାନ୍ଧିକି ଶୋଉଛି ଆଉ ଆମକୁ।
ତୋ ଯୋଉ ଗୋଡ। ଗୋଡ ଯୋଉ ଓହଳେଇକି ବସୁନି ସେଇ ପାଇଁ।
ହଁ ବା ଆ କେ ତାପରେ। ଇଆଡେ ପୁଣି ଚେୟାର ଟାରେ ବସିଲା ବେଳୁ ପେଟଵି କାଟୁଛି ଜାକି ହେଇକି ବଉଚୁ ନା ଅଭ୍ୟାସ ନାହିଁ।
ହୁଁ ହୁଁ।
ହୁଁ।
ନାଇଁ ଯୋଗ ପ୍ରାଣାୟାମ ଟିକେ ନିହାତି ଯେ ସମୟ ମତେ ବି ସମୟ ମୁଁ ବାହାର କରିିପାରୁନି ସକାଳୁ।
ଆଉ ତାପରେ ଯୋଗ କରିବ ସକାଳୁ। ହଁ ଆଉ ଖରା ବେଳେ କଣ ଟାଇମ ନାହିଁ ଆ। ଖରା ବେଳେ କିଏ ଯୋଗ କରିବ ପଖାଳ ଖାଇକି।
ନା ନା ସକାଳୁ ନା ଆଉ।
ହଁ।
ଏ ରାମଦେବ ବାବା ଯୋଉ କହୁଛନ୍ତି କପାଳ ଭାରତୀ ପ୍ରାଣାୟାମ, ଅନୁଲୋମ ଵିଲୋମ ପ୍ରାଣାୟାମ। ବସ୍ତ୍ରିକା, ଉଦ୍ଗିଗିରି ଏଇଟା ମିନିମମ ନିହାତି କରିବା କଥା। ଆମେ ଯେତେ କଣ କହିଲୁ ପ୍ରାଣାୟାମ ଟା କଲେ ପ୍ରାଣାୟାମ ଦ୍ଵାରା ଅକ୍ସିଜେନ ପେଟ ଭିତରକୁ ବହୁତ ଯାଉଛି ଶରୀରକୁ।
ହୁଁ
କିଛି ପରିମାଣ ବଡିକୁ ଅକ୍ସିଜେନ୍ ଯାଉ ପରିମାଣରେ ଭଲ ନାଭି ପର୍ୟ୍ୟନ୍ତ ପୁରା ଟାଣିବ ନିଶ୍ୱାସକୁ ପୁରା ଯେମିତି କପାଳ ଅନୁଲମ୍ବ ବିଲମ୍ବ ଆଉ କପାଳଭାରତୀ ଅନୁଲମ୍ବ ବିଲମ୍ବ ଜାଣିଥିବା କଲେ କଣ କଣ ଫାଇଦା
କଣ?
ଶ୍ଵାସନଳୀ ପରିଷ୍କାର ହବ ପ୍ରଥମ ଆମ ଶୁ ଶୂ ଇ କରି କପାଳ ବହାରେ ଦି ଟା ସେଟା ଆଗ ଶ୍ଵାସନଳୀ ଟା ପଳେଇ ଆସେ ସଫିସିଏଣ୍ଟ ଅମ୍ଳଜାନ ଆମ ଶରୀରକୁ ଯିବ
ଓହୋ
ଯେ ପେଟ ଟା ଫୁମ୍ପଉଛେ ସାଇଙ୍କି ନିଶ୍ୱାସଟା ନଉଛେ ସେଟା ଅକ୍ସିଜେନ ହ ଗଲା ଅଧିକ ଆଉ କଣ ହବ ନା ଆମ ଯୋଉ ଯେଉ ତନ୍ତ ଗୁଡ଼ା ସବୁ ସେଇ ଗୁଡ଼ା ସବୁ ଆକ୍ଟିଭ ହେବ ସକ୍ରିୟ ହେବ ସ୍ନାୟୁ ଗୁଡାକ ପୁରା ଆକ୍ଟିଭ ହବ ପୁରା ଶୁଦ୍ଧ ପରିଷ୍କାର ହେଇକି ଆକ୍ଟିଭ ହବ ସ୍ନାୟୁ ଗୁଡାକ ପୁରାପୁରି ଏବେ କଣ ଏବେ ପ୍ରାୟତଃ ଦେଖିବ ସ୍ନାୟୁ ରୋଗ ସବୁ ଯାହାକୁ ଦେଖିବ ସବୁ ସ୍ନାୟୁ ରୋଗ ଆଉ କଣ ପେଟଟା ପେଟ ଟା କଣ ପେଟ ବାହାରି ଗଲାଣି। କପଡ଼ା ଖତି କଲେ ପେଟ କମି ଯିବ ମାଂସପେଶୀ ଗୁଡାକ ସବୁ ପେଟ କମିଯିବ ବି ପେଟ ଟା ଷ୍ଟ୍ରଙ୍ଗ ରହିବ ସବଳ ହେଇଯିବ।
ହଁ
ହଁ ଆଉ ଆଉ କଣ କପଡ଼ା ସେଦ କ। ଆଉ ହଉଛି କଣ ନା ଆମର ପାଚନ କ୍ରିୟା ହଜମ ହଜମ ଟା ବଢିଆ ହବ ଷ୍ଟ୍ରଙ୍ଗ ହେଇଯିବ। କପାଳପତି କଲେ ଭୋକ ବଢିଆ ହବ ହଜମ ବି ବଢିଆ ହବ। ଆହୁରି ବି ତାର ଗୋଟେ ଫାଇଦା ଅଛି କଫ ଟାକୁ ଦୂର କରେ ଶରୀରରେ କ ଯୋଉ କଫଟା ବଢେ। କପଳ ବର୍ତ୍ତି ଗଲେ ସେ କଫ ଟା ଦୂର ହେଇଯାଏ। ହୁଁ ଆହୁରି ଗୋଟେ ଫାଇଦା ଅଛି କପାତରେ ବହୁତ ଗୁଡା ଫାଇଦା ପ୍ରାଣୟାମରେ କଣ ଭାବୁଛନ୍ତି କି ଏଇରା ମୁଁ ପଢେ ବହିପତ୍ର ପଢେ ହୁଁ।
ତମେ ଆଉ ଗୋଟେ ଆୟୁର୍ବେଦିକ ଡକ୍ଟର ହୁଅ।
ଏ ମୁଁ ତୁ ଜାଣିନୁ କି ମୁଁ ଆୟୁର୍ବେଦ ଡକ୍ଟର ବୋଲି।
ସେଇ ବା କହୁଛି ଆୟୁବେଦିକ କି ଡକ୍ଟର ହଉ ଆମେ ସବୁ ସେଇଠି ରହିବୁ ଆଉ।
ହଁ ହଁ ହଁ କିଛି ବି ସଲାହ ଦରକାର ପଚାରିବୁ
ହଁ କାମ ଦଉଛି ନା ଦଉନି ବା?
ଏ ହଣ୍ଡ୍ରେଡ ପରସେଣ୍ଟ କାମ ଦଉଛି।
କେଜାଣି।
କିନ୍ତୁ ପେସେଣ୍ଟ ରୋଗୀ ଯିଏ ସେ ଟିକେ ଗ୍ରହଣ କରିବା ଦରକାର ବିଶ୍ଵାସ ରହିବା ଦରକାର
ହଁ
ହ
ସେଇ ପା କହୁଛି ନହେଲେ ଆୟୁର୍ବେଦିକ କ୍ଲିନିକ ଗୋଟେ ଦବା ନନା ତ ଦେଇଛନ୍ତି ଆରଟା
ହଁ ହଁ ହଁ ଏଇସବୁ ଏ କେତେ ଆମ ଶ୍ୱାସ୍ତ୍ରରେ ଅଛି ନା ଆଉ ଖାଦ୍ୟ ପ୍ରେୟର ସେମିତି କୋଉ ଖାଦ୍ୟ କୋଉ ବାରେ ଖାଇବ କୋଉ ଖାଦ୍ୟ କୋଉ ବର୍ଜନ କୋଉ ଖାଦ୍ୟ ଟା କୋଉ ବାରେ ତିଥି ଅନୁସାରେ ଆମର ଯେମିତି ତିଥି ଅଛି ଆମର ହେଲା କଣ? ଅ ମାସକରେ ହେଲା ପନ୍ଦର ଦିନ ଅମାବାସ୍ୟ ତିଥି ଆଉ ଗୋଟେ ହେଲା ପୂର୍ଣ୍ଣିମା ତିଥି ଅମାବାସ୍ୟା ଆରମ୍ଭରୁ କଣ ଆମର ହଉଛି? ପ୍ରତିପଦା ଦ୍ୱିତୀୟା ତୃତୀୟା ଚତୁର୍ଥୀ ପଞ୍ଚମୀ ଷଷ୍ଠୀ ସପ୍ତମୀ ଅଷ୍ଟମୀ ନବମୀ ତାପରେ ଦଶମି ଏକା ଏକା ଦଶୀ ଦ୍ଵାଦଶୀ ତ୍ରୟୋଦଶୀ ତ୍ରୟଦଶୀ ପରେ ଏଠୁ ଆମର ଆସିଯିବ ପୂର୍ଣ୍ଣେଇ ମହାତ ତୁଳ ଚାରି ଚତୁର୍ଦଶି ଚତୁର୍ଦଶି ପରେ ଏଟି ଆମର ଆସିବ ଆ ଅମାବାସିଆ ଆଉ ପୂର୍ଣ୍ଣିମା। ଏମତି ପନ୍ଦର ଦିନ ଆସିବ ସେଇ ଯୋଉ ପ୍ରତିପଦ ଠାରୁ ଉଁ ଚତ ଦଶି ପର୍ଯ୍ୟନ୍ତ ବହୁତ୍ ଗୁଡା ଖାଦ୍ୟ ବାରଣ ନ ଥାଏ କୋଉ ବାରେ କୋଉ ଖାଦ୍ୟ ଟା ଖାଇଲେ ରୋଗ ସୃଷ୍ଟି କରିବ। କୋଉଟା ଶରୀର ପୀଡା ହବ କୋଉଟା ବହୁତ ଜିନିଷ ଅଛି। ସେଇଟା ଦେହ ଟା ଆଉ କୋଉ ଦିନ କହିବି ଉୁଁ ଆଜି କଣ ରୋଷେଇ କରୁଛୁ।
ଆଜି ଆମର ଅଛନ୍ତି ତ ଜଣେ ଆସିଛନ୍ତି ପେସେଣ୍ଟ
ହୁଁ ହୁଁ ହୁଁ।
ସେ ମେଡ଼ିକାଲରେ ଆଇସିୟୁରେ ଅଛନ୍ତି।
ଓ ହୋ ମୁଁ କାଲି ପଚାରିବି ବୋଲି ଭୁଲିଗଲି। ହଁ ହଁ ହଁ ବୁଝିପାଇଲି। ଆଇସୁ ରେ ସେ ରହିଲା।
ଆଇସୁ ରେ ଛଅ ସାତ ଦିନ ରହିବ ତାଙ୍କ ମୁଣ୍ଡରେ ଗୋଟେ ବ୍ଲଡ଼ ଇଏ ହେଇଛି। ବ୍ଲକେଜ ହେଇଛି ଆଉ ତାପରେ ସେ ଭାଇ ଆସିକିନା ଘରେ ରହୁଛନ୍ତି ତାଙ୍କ ଆଜି ଖାଇବା ସକାଳୁ ହେଇ ଥିଲା ଭେଣ୍ଡି ଭଜା। ଆଉ ଫୁଲକୋବି ତରକାରୀ ଡାଲମା ଭାତ ଆଉ ସେ ପରଟା ଆଉ ଭେଣ୍ଡି ଭଜା କ୍ଷୀର ଖାଇକି ଗଲେ ଆଉ।
ଉଁ ହୁଁ ଆରେ ଫୁଲ କୋବି ରା ଏ ସିଜିନରେ ଭଲ ଲାଗୁଛି।
ଭଲ ନ ଲାଗିଲେ ବି ଖାଉଛୁ ଆଉ।
ନାଇଁ ଗନ୍ଧ ହଉନି ଫୁଲ କୋବି ଗନ୍ଧଟା।
ହଁ ଆଉ ଗନ୍ଦେଇବନି ସେ କୁଆଡେ ଯି
ହୁଁ ଆଉ ସେ ପରେ ସିଜିନ୍ ପ୍ରଥମେ ପ୍ରଥମେ ଯୋଉ ଫୁଲ କୋବିଟା ବାହାରେ ଶୀତ ଦିନିଆ ବଢିଆ ଲାଗେନି ପ୍ରଥମ ପ୍ରଥମ ଖାଇବା ପାଇଁ।
ଏବେ ଯୋଉ ପୋଟଳ ବାହାରିଲା ନୂଆ ନୂଆ ଭଲ ଲାଗିଲା ଏବେ ଖାଲି ଦେଖିଲା ବେଳୁ ତାକୁ ବିଷ ଭଳିଆ ନାଗୁଛି।
ପୁରା ତ ଆଉ ଗୋଟ
ମାନେ ସେ ଜିନିଷ ଟା ଘରକୁ କଣ ପାଇଁ ଆଉଚି। ତାପରେ ଆମେ ଖାଇବା ବି କଣ।
ସେଆପା କଣ ଖାଇବା ଆଉ ସେଆ ତ ଆଉ ପନିପରିବା ଆମର ଆମର ସେ ତ ଖାଉଚି ସବୁ ସକା ହ ହଁ ଆମଲେଟ୍ କରିଦେଲେ କି ମାଛ ଟେ ଭାଜିଦେଲେ।
ହଁ ଆମର ସେ ରାତି ପାଇଲେ ଭଣ୍ଡା କ ଖାରୁ ବାଇଗଣ ଆଳୁ କାଟ।
ହୁଁ।
ସେଆ ଆଉ।
ଆଳୁ ବାଇଗଣ ପୋଟଳ
ନାଇଁ ତାପରେ ସବୁ ପରିବାର ବି ଆଇଟମ ଅଛି କିନ୍ତୁ ହେ କିଏ କରୁ ଚି କିଏ ଡଲମା ଭାତ କଣ ଟିକେ କରିିଦିଅ ଖାଇଦିଅ।
ହଁ ହଁ ହଁ ହଁ ସବୁ ଜିନିଷ ନିଖୁନ କମ ସମୟ ଦରକାର ସମୟ ଅନୁସାରେ କରିବା ଦରକାର।
ହଁ ସମୟ ଅନୁସାରେ ଦରକାର ଆଉ ଘର କାମ କରିବି ଛୁଆକୁ ସ୍କୁଲ ଛାଡ଼ିକି ଆ ପୁଣି ମଣିଷ ତ?
ହୁଁ। ହୁଁ ଆଉ ଆଉ କଣ କରିବା ହୁଁ।
ହୁଁ।
ଆମର ତ ଭାବିଛି ଦେଖିବା ଆଜି ଡାଲମା ଟେ କରିବି ମୁଗ ଡାଲମା। ଆଉ ଜହ୍ନି ପୋସ୍ତକ ଗୋଟେ କରିବି। ଆଉ ଆଉ କଣ କରିନି ଓ ଓ?
ଆଉ ଖଟାଟା?
କି ଖଟା କହିଲୁ?
ଆଉ ଡାଲମା ଭାତ ଖଟା କରିଦବ ଆଉ।
ନା ଏବେ ଖଟା ଏତେ ଭଲ ପାଆନ୍ତିନି ସେଦିନ ବି କରିଥିଲି ଯୋଉ ଅ ଆମ୍ବୁଲରେ ଆ ଖାଇଥିଲେ ଆଉ ଟିକେ ଥିଲା ବି। ଏ ଡାଲମା ଆ ଦେ ଆ କଣ କରିବା ଆଉ ଓ ହଉ ଆଉ କେବେ କଥା ହବା ହେଲା।
ଜୟ ଗୁ